ହ୍ୟାଲୋ!
କଣ କରଛ?
ଏଇ ବସିଥିଲି ଆଉ।
ହୁଁ ହୁଁ ଆଉ ଖାଇସାରିଲୁଣି ଲଞ୍ଚ?
ହଁ ହଁ ଏଇ ଖାଇକି ଆସିକି ବସ କଂ ଖାଇଲୁ?
ମୁଁ ଖାଇଲିି କଣ ଭାତ ଆଉ ଆଳୁ ବାଇଗଣ ତରକାରୀ ଆଉ ଭଜା ଗୋଟେ ଗତେ କଣ ଥିଲା ତ ବୋଇତାଳୁ ଭଜା ତମେ
ଭାତ ଡାଲି ଭାତ
ହୁଁ। ଓହୋ କିଏ କିଏ ମିଶିକି ଖାଇଲ?
ଏ ଇ ସାଙ୍ଗ ହେରିକା ସବୁ ମିଶିକି ଖାଇଲୁ।
ହଁ ହଁ।
ଆଉ ସାଙ୍ଗମାନେ ସବୁ କଣ କରିଥିଲେ? ଖାଇବା। ସାଙ୍ଗମାନେ ସବୁ କଣ ଆଣିଥିଲେ ଖାଇବା ପାଇଁ?
ରୁଟି ଆଉ ପୋଟଳ ଭଜା ଆଉ ଜଣେ ଥିଲା ଆଳ ଅଙ୍ଗୁଲଗଳା ଆଉ ଆଉ ଜଣେ ଅଛି ନା ଭାତ ବୋଇତାଳୁ କଷି ବୋଇ ଭଜା ଆଉ ତରକାରୀ ଆଉ ଜଣ କୋବି ଭଜା ଆଉ ଗୋଟେ ଭଜା।
ହୁଁ। ଓ ହୋ ରାଜ୍ ଭାଇ ଆସିଥିଲେ ଖାଇବା ପାଇଁ।
ହଁ।
ଆସିଥିଲେ ଖାଇବା ପାଇଁ।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
ତମ ଘରେ ସବୁ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
ଆଉ ବୋଲ୍ ନାନୀ ଆସିକି ଖାଇଲେନି ନା ନା ଆସିନାହାନ୍ତି।
ହଁ ଚାଲଚି
ଓହ ଆଉ ଆଜି ଫୋନ କରିଥିଲା ନା ଲିଟିଲ୍।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
ଲିଟିଲ ଫୋନ କରିଥିଲା ନା ଆଜି।
କାଲି ।
ଆଜ୍ଞା।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
ହ୍ୟାଲୋ।
କାଲିଜାଇ କେବେ ଯାଇଚୁ? ।
ମୁଁ ଯାଇଥିଲି ଛୋଟ ଥିଲି ସେତେବେଳେ।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
ଆଁ କଣ କହିଲ?
ଡର ଲାଗେନି ସେଥିରେ ବସିବା ପାଇଁ?
ହଁ ବହୁତ! ତମେ ବସିଚ?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
ଓ ହୋ।
ହଁ ଭିତରେ ବି ସେଇ ପାଣି ଭିତରେ କେତେ ଜିନିଷ ଅଛି ବସିବା ପାଇଁ।
। ଓ ହୋ। ଆଉ ଏ ସେଥିରେ କାଳେ ବସିଲେ କଣ କି ମାନେ ବସିଲେ କାଳେ କେବେ ଭାବିବନି ତମେ ମାନେ ଡଙ୍ଗା ଟା ବୁଡିଯିବ କି କଣ ଏଇଟା କାଳେ ମାଇଣ୍ଡ କୁ ଆଣିବନି। ମାନେ ଏଇଟା ମାଇଣ୍ଡ କୁ ଆଣିଲେ ହିଁ ମାନେ କଥାରେ ଅଛି ଆଉ। କୁହନ୍ତି କି ଏମତି ଡଙ୍ଗାରେ ବସି ଯଦି ଭାବିବ ତାହେଲେ ଡଙ୍ଗା ବୁଡିଯିବ।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
ହଁ। ଆଉ ଇଏ କଣଟେ କହୁଥିଲୁ ତ ହଁ ତମ ବା ପା ଆସିଲେଣି?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
ବାପା ଆସିଲେଣି ଦୋକାନରୁ?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
ଏବେ କଣ ଶୋଇବ ଖାଇବାକୁ ଦେଇ ଦେଇକି ବାପାଙ୍କୁ?
। ଶୋଇଥିଲେ ଉଠିକି ଗଲେ ଆ
ହଁ ଭଲ ଭଲ କରିଛ ଆ ରଜରେ କେତେ ଦିନ ବୁଲିଲ କେତେ ଦିନ? ଶୋଇଲ କେତେ ଦିନ ବୁଲିଲ କେତେ ଦିନ ଶୋଇଲ ରଜରେ
ସେକଣ୍ଡ
ହୁଁ
ତାହନେ ଲାଷ୍ଟ ଦିନ ଖାଲି ବୁଲିଛ
ଆଉ ଆର ଦିଟା ଦିନ ଶୋଇଛ ଆଉ ତାପରେ ଖରା ଟା ବି କେତେ ଜୋର ହଉଛି
ହ ଜୋରେ ଖରା ହେଉଥିଲା ଖରା ହେଲାବତେ ହୋଉଥିଲା ସେଥିି ଲହମ ପାରେ ଗହୁ ଅ ତା ପରେ ରଜ ତିନି ଦିନ ତିନି ଦିନଟାକ ଏଇ ଖରା ଏବେ ପାଗଟା ପୁରା କାଉଲେଇଛି ସେତେ ବେଳେ କାଉଲିଆ ବି କଲାନି
ସେମିତି ଯଦି କରିିଥାନ୍ତି ତାହେଲେ କେତେ ଭଲ ହେଇଥାନ୍ତା ପନି ରଜ ତିନି ଦିନି ପୁରା କେତେ ଏତେ ଭଲସେ କଟିଥାନ୍ତା
ଲୋକ ଟିକେ ବାହାରିକ ବୁଲାବୁଲି କରିୁଛନ୍ତି ସେତେ ବି ଲୋକ ବୁଲି ନାହାନ୍ତି ସେ ଖଡା ପାଇ
ମୁଁ ତ ମୋ କଥା କହୁଛି ମୁଁ ତ ତିନି ଦିନି ଆଗ ଶୋଇଛି ଯା ମାନେ ତିନି ଦିନି ଦିନ ଲାଷ୍ଟ ବେଳକୁ ମାନେ ପାଞ୍ଚଟା ଖଣ୍ଡ ବେଳକୁ ମୁଁ ବାହରିମି ଟିକେ ବୁଲିବାକୁ ପାଇଁଖ ପାଞ୍ଚଟା ବେଳକୁ ବା କଣ ଯାଇି ସେ ଜାଗା ଉପରେ ପହଞ୍ଚିଲି କେତେଟା ହେଲା ଘରୁ ବାହା ଞ୍ଚିଲୁ ପାଞ୍ଚଟା ଜାଗା ଉପରେ ଯ ପହଞ୍ଚିଲା ବେଳକୁ ଛଅଟା ହେଇଗଲା ଆଉ ଛଅଟାରୁ ର ସାଢେ ଛଅଟା ଏତକ ବୁଲିଛୁ ବର୍ଷା ଝପି ଝିପି ପକେଇଲା ଯେମିତି ଡରିକି ଝିଅକୁ ନେଇ ଟିକେ ଯାଇଥିଲୁ ଡରିକି ପଳେଇ ଆସନୁ ଘରକୁ ଆଉ କଣ କରୁ ତା
କଟକ ଯିଆ ଯାଇଥିଲା ଦେଇ ଝିଅ
ହଁ ଛୋଟ ଝିଅ ଯାଇଥିଲା ମୁଁ ଯାଇଥିନି ଦେଇ ମଝିଆ ଦେଇ ଯାଇଥିଲା ବଡ ଦେଇ ଯାଇଥିଲା ବଡ ପୁଅ ଯାଇଥିଲା ନନା ଯାଇଥିଲେ ଆଉ ଆମ ପୁଅ ଯାଇଥିଲା ଦିଟା ଗାଡ଼ିରେ ଯାଇଥିଲ ବେଲ ପାହାଳିରେ ତିନି ଗୋଟେ ଜାଗାରେ ହୁଏ ମାନେ କଣ କହିଲ ଗୋଟେ ହ ଉଛି ତାଙ୍କ ଗାଁ ଭିତରେ ହୁଏ ଗୋଟେ ତାଙ୍କ ବଜାର ଉପରେ ହୁଏ ଆଉ ଗୋଟେ ତାଙ୍କ ଗାଁ ଗାଁ ସେପଟ ମଣ୍ଡରେ ଗଣ ଏତି ଗୋଟେ ହୁଏ କିନ୍ତୁ ଆମେ ତାଙ୍କ ବଜାର ପାଖ ପାଖଟାକ ହିଁ ଯାଇଛୁ ଖାଲି ଆଉ ତାଙ୍କ ଗାଁ ଭିତର ଟା ବି ଆହୁରି କାଳେ ତାଠାରୁ ଭଲ କରିୁଥିଲେ ସେଲଫି ପଏଣ୍ଟ ସେଲଫି ପଏଣ୍ଟ କରିଥିଲେ ଦୋଳି ବି ଭଲ ପଡିଥିଲା ଖାଇବା ଭଲ ପଡିଥିଲା କିନ୍ତୁ ସେ ଜାଗାକୁ ଆମେ ଯାଇ ପାରିଲୁନି ବର୍ଷା ପକେଇଲା ନା କାଳେ ଝିଅ ଭିଜି ଯିବ ବୋଲିକି ଡରିକି ପଳେଇଆନ ବା ମାନେ ଜମା ରଜ ତିନି ଦିନିଆଗରେ ଯଦି ବୁଲିବା ପାଇଁ କୁହାଯାଏ ତାହେଲେ ପ ଜମା ଅଧଘଣ୍ଟା ହେଇଗ ପୋଲିଛି ଆଉ ତମେ ଡ୍ରେସ କଣ କରିଥିଲ ରଜରେ? ରଜ ର ଡ୍ରେସ୍ କଣ କରିଥିଲ?
ଅନର କ୍ଲିୀ ଭଳିଆ ଗୋଟେ କରିଥିଲି ଆଉ ଟଏ କୁର୍ତି ଆଉ ଗୋଟେ ପ୍ୟାଣ୍ଟ କରିଥିଲି ହଉ ସେ କୁର୍ତ୍ତୀ ପିନ୍ଟା କରିଥିଲି
ହୁଁ
ଏବେ
ପିନ୍ଧିଛ କେତେଟା? ହଁ।
ପିଅନ୍ତିନି କିନ୍ତୁ ଘରେ ରହିକି କଣ ଘରେ ରହିବୁ ଖାଲି ଖାଇବୁ ଶୋଇବୁ ଆଉ କିଛି ତ କାମ ନାହିଁ।
ଆ ସେଇଆା ନୁହେଁ କି ପିନ୍ଧିଥିବ ଜମା ଦିଟା। ସେଇଟା ଫାଷ୍ଟ ଦିନ ଲାଷ୍ଟ ଦିନ।
ଉ
ଆଉ ବୁଲ ନାହାନ୍ତି ସେ ସିଏ କେତେଟା ଡ୍ରେସ୍ କରିଥିଲେ? ତାଙ୍କର।
ତାପରେ ଆଉ ଗୋଟେ ଶାଢୀ ଥିଲା, ଆଉ ତା ପାଇଁ ଦି ଟା କୁର୍ତି ନେଲି। ଆଉ ଗୋଟେ ଦେଇ ପୁଅ।
ହୁଁ।
ସେମିତି ଗୋଟେ ଆଠ ଶହ ଟଙ୍କା ଗୋଟେ ନଅ ଟା ସେଇଟା ହିଁ ସେ ଫାଷ୍ଟ ରଜରେ ପିନ୍ଧିଦେଲା, ସେକେଣ୍ଡ ରଜରେ ତା ଦେହ ବି ଭଲ ଲାଗିଲାନି। ଥିଲୁ ଗଡ ମଧୁପୁର
ସେଇଦିନ ଯାଇକି ନୂଆ ଡ୍ରେସ୍ ଟା ଖୋଲିକି ପିନ୍ଧିଲି।
ଶାଢୀଟା ପିନ୍ଧିବ। ସିଏ ବି କରିଥିଲା ତାର ବି ଗୋଟେ ସେ ଶାଢୀ କରିଚି ନା। ଆଉ କୁର୍ତ୍ତି ଗୋଟେ କରିଥିଲେ ନା ଅନାରକଲି ଗୋଟେ କରିଥିଲେ ଆଉ କେ
ବଡ ନାନୀ କୁଆଡ଼େ ଯାଇଥିଲେ ନା ବୁଲିଆ ପାଇଁ ପ ଯାଇନ
ହଁ ମୁଁ ନେଇକି ଯାଇଥିଲି ବା।
ତମେ ତିନି ଭଉଣୀଆକ ଯାଇଥିଲ?
ମୁଁ ତିନି ଭଉଣୀ ମୋର ଜଣେ ସାଙ୍ଗ। ସେ ସେ ତା ଭଉଣୀ ଆଉ ସେ ଆମେ ପାଞ୍ଚ ଜଣ।
ଓ ଦିଇଟା ଗାଡିରେ ଯାଇଥିବ ତ?
ହଁ ଦି ଟା ଗାଡ଼ିରେ ବା ତିନି ଜଣ ବସିଥିଲୁ ଗୋଟେ ଗା ରେ ସେ ଦି ଜଣ ବସିଲେ।
ଓ ହୋ ତମ ସାଙ୍ଗ କଣ ଗାଡି କିଣି ସାଇଲାଣି କି? ନା ତାଙ୍କର ଥିଲା ପ୍ରଥମରୁ। ସାଙ୍ଗର ଗାଡି ପ୍ରଥମରୁ ଥିଲା?
ହଁ ତାଙ୍କର ଥିଲା ନା ତାଙ୍କର ଥିଲା ତାଙ୍କର ଅଛି ତାଙ୍କର ମଉସା ଯିଏ ସେ ଚଲାନ୍ତି ନା ତାପରେ ତା ମଉସାଙ୍କର ଦେହ ହାତ ପ୍ରୋବ୍ଲେମ୍ ପାଇଁ ସେ ଚଲଉ ନାହାନ୍ତି।
ହୁଁ।
ନାଇଁ ଇଏ ସବୁଆଡେ ଆଉ।
ହୁଁ। ହଁ ତାହେଲେ ଏଇଭଳିଆ କଥା ଆଉ।
ଉଁ।
ଏବେ କଣ ଯାଇକି ଶୋଇବ ତ?
ଏବେ ଯାଇକି ଶୋଇବୁ। ତମେ କଣ କରିବ?
ମୁଁ କଣ କରିବି ମୁଁ ବି ଯାଇକି ଶୋଇବି ନହେନେ ଟିକେ ଏଇଠି ଏପଟ ସେପଟ ଏମି ଆ, କଣ କରିବି?
ରଖୁଛି।
ହଁ ହଉ ହଉ ଠିକ ଅଛି।